ହ୍ୟାଲୋ।
ହଁ। କୁହ।
ଆଉ କଣ କଥିଲ।
ତାପରେବି ଏଠି ଗଡ଼ୁଚି ତ। ନିଦ ଲାଗିଲେ ଟିକେ ସୋ ଏଆରେ ନହେଲେ ନାଇ ଆଉ। ହାଲୋ। ତମେ କଣ କରୁଚ? ତମେ କଣ କରୁଛ?
ଗାଧୋଉଚି ସୋଇବି।
ଅଃ। ଦିନରେ ଶୁଅନି ନାଇଁ।
ନାଇଁ ସେମିତି ନିଦ ନାଇଁ ଖାଲି ଗଡ ପଡ ହବା ପଡ଼ ହବା ଏମିତି।
ଆଁ ସନ୍ଧ୍ୟା ବେଳୁକୁ ଉଠିକି ଯେ ଧୂପ ଫୁପ ଦବ।
ହଁ।
ଆଉ ଦେଇକି ରାତିକି ପୁଣି କଣ ରୁଟି ନା ଭାତ।
ଆଉ ଉଁ ପୁ ଉଁ ନେଇକି ଆଉ ସବୁବୋଳେ ଆଉ ମୁଁ ରୁଟି ଟା ଆଉ କରି ହୋଉନି।
ଅଃ।
ଖରା ଦିନ ଯୋଗୁ ଆଉ ରୁଟିଟା ହୋଉନି ଆଉ। ଏତେ ଗରମ ଲାଗି ବେଳେ ବେଳେ ମାନେ ପଖାଳ ଖାଇ ଦିଆଯାଉଛି।
ଅଃ। ଆଜି କଣ ପଖାଳ ଖାଇଥିଲା ନା ତତଲା?
ନାଇଁ ଏବେ ମୁଁ ଗରମ ଖାଉଥିଲି।
ଗରମ ତ କେନ୍ତିଆ ହୋଉଚି ଏଁ ବା ହୁଁ ତତଳା ଭାତ ଖାଇବାକୁ ଇଚ୍ଛା
ଆଜି ବୋହୁତ ତ ମାନେ ଥଣ୍ଡା ପାଗ ହେଇଚି ଏଇ ଘନ୍ ଟାଏ ଦି ଘଣ୍ଟା ହେଲା ଟିକେ ଗରମ ଲାଗୁଚି ନାଇଁ ଏବେ ଖରା ଟା ହେଲା ନହେଲେ ଥଣ୍ଡା ପବନ ଦୋଉଚି ଆଉ ପୁରା ଖ ମାନେ ଖରା ନଥିଲା କାଁଳ ପାଗ ହେଇ
ଅଃ ହଁ। ଆଁ ନାଇଁ ଆମର ଇଆଡେ କାଇଁ ଏବେ ଟିକେ ବର୍ଷା ଯାହା ଟିକେ ଉଠେଇଲା ଟାଇପ ର ହେଇଛି।
ଆଉ ନହେଲେ କାଲି ତ ଜୋରେ ବର୍ଷା ହେଇଥିଲା ଆଜି ଟିକେ ଯାହା ଟିକେ ଥ ଥଣ୍ଡା ଲାଗୁଛି ଆଉ।
ଆଉ ତୁମ ହଜବେଣ୍ଡ କଁ କରୁଛନ୍ତି।
ଶୟନ।
ଶୟନ। ନାରାୟଣ ତମେ ପକ୍ଷିବି ମୋଡି ଦୋଉନ।
ବେଶୀ ଆଉ ଟା କଣ ଠିକ୍ କି।
କଁ କହିଲେ?
ବେଶୀ ମୋରୋ ଅଭ୍ୟାସ୍ ନାହିଁ।
ଆଉ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ହୁଁ। ଆଉ ଘର ଆଡେ ଯିବନି କେବେ?
ଉଁ ନାଇଁ ଏବେ ତ ଆଉ ଯିବା ଆଉ ଆଉ ଯାଉ।
ହୁଁ। ମାଆ ହେଇକି କେମିତି ଫିଲ୍ ହୋଉଚି ମାନେ ଭଲ ନା ମନ୍ଦ?
କହିବାକୁ ଗଲେ ଜମା ଭଲ ।
ହଁ
ସଂସାର-ର ମୋହ ମାୟାରେ ଛନ୍ଦି ହେବା ଛଡ଼ା ଆଉ କଣ?
ହଁ ସଂସାର ଭିତରେ ପସିଲା ମାନେ ସେଆ।
ଆଗରୁ ତ ସେଇ ପ୍ରଥା ଚାଲି ଆସିଛି ସେଇଟା ଚାଲିଛି। ଚାଲୁଥିବ ସେମ ତ ଖିଆ ବାଲା ଆଉ। ଉଭୟ ପକ୍ଷ ମାନେ ଖରାପ ଥାଏ ଭଲ ଥାଏ ସବୁବେଳେ। ସମସ୍ତଙ୍କ ଆଉ ମାନଙ୍କୁ ଦିନ କଣ ରାତି ହଉଛି? ଏମିତି ଅଉ
ସଂସାର ତ ଚାଲିଛି ଆଉ-ଆଉ ଯୋଉମାନେ ସନ୍ନ୍ୟାସୀ ହେଇ ଯାଉଛନ୍ତି ଏ
ଲୋକ ଠିକ୍ ତମ ସଂସାର ବହୁତ ଭଲ ଚାଲିଛି। ଯଦି ସେ କଣ ହେଇଗଲା। ତମ ସଂସାର ଆସିଗଲା ବୋଲି ଜାଣ‌।
ହୁଁ।
ସମସ୍ତଙ୍କୁ ନେଇକି ଚାଲିଯିବା ଦରକାର।
ସଂ ଏଇ ଯୋଉ ସନ୍ନ୍ୟାସ ହେଇଯାଉଛନ୍ତି ସେ ସବୁ ମହୋମାୟା ଛାଡିକି
ସନ୍ୟାସୀ ଜୀବନରେ କଷ୍ଟ ପ୍ରତ୍ୟେକ ବର୍ଷ କଷ୍ଟ ହିଁ କଷ୍ଟ ଅଛି ତାକୁ ପାର କରିକି ଆମ ଆଗକୁ ଯିବାର ଅଛି।
ହଁ-ହଁ। ଦେ ଅତ୍ୟଧିକ କଷ୍ଟ କଣ ସହି ହୁଏ କି?
ନା ସହି ହବନି ଆଜି କାଲି ତ ସହି ଆଜି କାଲି କହିବା ଲୋକ
ହଁ। ହଁ ସେଇଆ ବା। ଅହଁ। ଆମର ଏଠି ଜଣେ ଖୁଡି ଶାଶୁ ଅଛନ୍ତି ସେ ସବୁବେଳେ ମାନେ ସବୁ କଥାରେ ସେ ତାର ବାରିବ।
ହଁ-ହଁ।
ସବୁବେଳେ।
ହଁ ପାଖାପାଖି ଅଛନ୍ତି ସବୁ।
ଆଁ।
ଆମର କେତେ ନମ୍ବର ମାନେ କେତେ ନମ୍ବର ସାନ ବଡ
ଆମ ମାନେ ମୋ ନଣନ୍ଦ ହେଲା ବଡ ହେଲା। ତାପରେ ମୋ ହଜବେଣ୍ଡ। ତାପରେ ଯାଇକି ଆମର ଗୋଟେ ସାନ ଝିଅ। ତାପରେ ସବା ସାନ ହେଲା ଆମ ଦିଅର।
ହଁ ବାହାଘର ସମସ୍ତଙ୍କର ସରିଗଲାଣି।
ଆଁ। ମୋ ବାହାଘର ହେଲାଣି ଏଗାର ବାର ବର୍ଷ ହେଲାଣି। ହଁ, ବାହାଘର ସମସ୍ତଙ୍କର ଖାଲି ଦିଅରଟାର ଅଛି।
ଆଚ୍ଛା।
ହଁ। ଝୁଅ ଖୋଜି ଖୋଜିକା
ହଁ ଇ ହିଁ-ହିଁ।
ହଁ। କିଏ? ସେ ପରିବା ଆଣିକି ମାର୍କେଟ ରେ ଲଗାନ୍ତି।
ଆଚ୍ଛା ଆଚ୍ଛା। କଣ ବିଜନସ କରି କର
ହଁ ହଁ ହଁ ହଁ।
ଆ ସେ ଏମିତି କରି ଲଗାନ୍ତି ତାପରେ ଝିଅ ତ ଖୋଜି ଖୋଜିିକି ଆଜିବର୍ଯ୍ୟନ୍ତ ହେଲାଣି କଣ କଉଠ ଯୁଟୁ ବି ନାଇଁ।
ହଁ ଅ ପୁଅ ତ ପୁଅ ତ ବହୁତ କମି ଯାଇଛନ୍ତି।
ହଁ। ସେ ଆଉ ରାତିରେ କଣ ତରକାରୀ କରିବ?
ହଁ ହଉ। ଆଚାର।
ତମେ ଚିକେନ ଅଣ୍ଡା ଖାଅ?
ହଁ ହଁ ଏଇ ବୁଧବାର ଶୁକ୍ରବାର। ଚଳିବ, ଅନ୍ୟବାର ନାହିଁ।
ଓ ହୋ। ହ ଗୁରୁବାର କହନ୍ତି ତ ଯଉ ଏ ଯୋଉ ଗୁରୁବାର କହୁଚି, କହନ୍ତି ତ ବଡ ବୋଉ ମାନେ ଖାଆନ୍ତିନି। ଚିକନ୍ ଚିକନ ଅଣ୍ଡା।
ହଁ ଖାଆନ୍ତିନି ମାନେ ସେ ଦେଶୀ ଲୋକ ମାନେ ସେ ଖାଇ ଦେଶୀ ଦେଶୀ ଟାକୁ ବରଣ କରନ୍ତି। ଆମ ଆଡ଼େ ଦେଶୀ ଚିକେନ। ଆଉ ମୋ ବୋଉ ସେ ବି ଟିକେ କଥା ଆଉ କଣ କରିବା?
ମୁଁ ଆଗେ ଖାଉଥିଲି, ମୋ ପୁଅ ହେଲା ଦିନୁ ମତେ ଗୋଟେ ପଣ୍ଡିତ ମନା କଲେ।
ଆଛା।
ହଁ।
କଉ ଜୟଗୁରୁ ଫୟଗୁରୁ କି ଦିକ୍ଷା
ହଁ ଜୟଗୁରୁ ଦୀକ୍ଷା ନେଇଚି ନା।
ଅନୁକୁଳ ସ୍ୱାମୀ ଦୟାନନ୍ଦ ନା କୋଉ ଜୟ କ ଯଉ
ଅନୁକୂଳ ଚନ୍ଦ୍ର।
ଆଚ୍ଛା ଆଛା ମୁଁ ବି ସେଇ। ହଁ କରୁଥିଲି ତ ଅନୁକୂଳ? ହଁ ନାଇଁ ମୁଁ ହଁ ଏକୁଟିଆ ଆମ ଘରେ କରନ୍ତି।
ଓହୋ ବାପା ଗୋଟେ ସମସ୍ତେ କରୁଚନ୍ତି।
ହଁ ହଁ ହଁ।
ଓହୋ ଯୋଉଠି ସତ୍ସଙ୍ଗ ହେଲେ ତ ପୁଣି ଯାଉଥିବ ନା ନାଇଁ?
ନାଇମ ସେଟା ଝିଅ ବେଳେ ଯାହା ସହ ହଉଥିଲା। ଏବେ ନାହିଁ ତାପରେ ମୁଁ ଆଉ କରୁନି ବାରଣ ମୁଁ ଆଉ କରୁନି। କରୁଥିଲି ମୋର ଗୋଟେ ସାଙ୍ଗ ସିଏ କଣ କରି ଚି ମତେ ଜବରଦସ୍ତି ମତେ ଆମିଷ ଭର୍ତ୍ତି କରିଦଲା ତ ସେଇଦିନଠୁ ମାନେ ଆଉ ଭଲ ଲାଗିଲାନ ମତେ ଦିତବାର ଆଉ ଥରକୁ କରିବାକୁ ମତେ ଯେମିତି ଗୋଟେ ମାନେ ଭଲ ଲାଗିଲାନି। ମୁଁ ଛାଡିଦେଲି ଛାଡ଼ିଦେଲି।
କଣ ଟା ଜୟଗୁରୁ?
ହଁ।
ଓହୋ କେତେ ବର୍ଷ କଲ ପୁଣି?
ଉଁ ମିନିମମ ମୁଁ କରିଥିବି ଦଶ ବସ୍
ଓ ହୋ। ହଁ ତମ ନାଁ ନାଁ ଟା ବି ବାହାରିଯିବ ନା ଏବେ ବି ସର୍ଚ୍ଚ କଲେ ତା ଦେହରେ ବାହାରିଯିବ। ଯିଏ ଯୋଉ ଜୟଗୁରୁ ଯେ ଅଛନ୍ତି ହେଡ୍।
ହଁ ହଁ ନାଇଁ ମୁଁ ସେତେ ମାନେ ବେଶୀ ପରିଚି ତ ନୁହନ୍ତି ମୁଁ ଯାଏ ମୁଁ ସମ୍ମିଳନୀ ସତ୍ସଙ୍ଗ ଇଏରେ ଯାଏ କିନ୍ତୁ ସେମିତି ମତେ ବି ବ ମୁ ଆମର ଏଠି ଗାଁ ରେ କଣ ଦାଦା ମାନେ ଯାଆନ୍ତି ଆମ ବଡ ଦିଦି ମାନେ ମୋର ପିଉସୀ ଙ୍କ ଝିଅ ଭାଇନା ସେମାନେ ବି ତାଙ୍କ ସାଙ୍ଗରେ ଯାଏ ଏମିତି ଆଉ।
ଓହୋ।
ହଁ।
କଣ କହିଲ?
ହଁ କଣ ହୋଉଥିଲା ସେଇ ଗାଁରେ ମୁଁ ମାନେ ଯାଏ। ଏବେ ଆଉ ନାଇଁ କିଛି।
କଅ ହଁ ଆମର ସେଇ ଆଉ ଶାଶୁ ବୋହୂ ଆଉ ମୋ ହଜବେଣ୍ଡ ନେଇଥିଲେ ତାପଛରେ ଏ ଏ ଛାଡି ଦେଇଥିଲୁ
ଆଠ ନଅ ବର୍ଷ ହବ। ଛାଡି ଦେଇଥିଲୁ ପୁଣି ଥରେ ନାଁ ବାହାରିଲାକୁ ଫୁଣି ଥରେ କଲୁ ଆଉ। ହଉ।
ରଖୁଛି ତାହଲେ ପରେ କଥା ହବା।
ହଉ ରଖିବା?
ହଁ।
ହଉ।